ହାଲୋ।
ହାଲୋ।
ହଁ କହ।
କଣ କରୁ କଣ କରୁଛୁ?
ଏଇ କରିବି କଣ ବସିଥିଲି। ବର୍ଷା ତ ପ୍ରବଳ ହଉଛି। ଆଉ କଣ କରିବି। ଘରେ ବସିଛି ବାହାରକୁ ତ ଯାଇ ହଉନି ଆଉ। ତୁ କଣ କରୁଥିଲୁ?
ମୁଁ ବି ତ ସେଇ ଆମ ଆଡେ ବର୍ଷା ହଉଛି ଯେ ବସିଛି ଆଉ। ଆଉ ସବୁ ଭଲ?
ହଁ ଭଲ ଆଉ। ଆଉ କଣ ଖିଆ ପିଆ କରିଛୁ?
ମୁଁ ସନ୍ଧ୍ୟାବେଳେ ବିସ୍କୁଟ ଖାଇଥିଲି। ତୁ କଣ ଖାଇଛୁ?
ଏଇ ଆମର ଏଇ ବର୍ଷା ଯୋଗୁ ଟିକେ ପକୁଡି ଛଣା ହେଇଥିଲା ଗରମ ଗରମ ପ କୁଡି ଟିକେ ସସ୍ ଖାଇଥିଲି। ଆଉ ଏବେ ଏଇ ଚାହା ହଉଛି ଟିକେ ଚାହା ପିଇବି ଆଉ। ଏଇ ବର୍ଷା ପାଗରେ କଣ କରିବ ବସିକି। ଖାଲି ଘରେ ରହିବା କ ଥା ବାହାରୁକୁ ତ ବାହାରି ହଉନି। ପାଞ୍ଚ ଛଅ ଦିନ ହେଲା ତ ବର୍ଷା ଲାଗି ରହିଛି। ଲଘୁଚାପ ହଉନଥିଲା ହଉନଥିଲା ବର୍ଷା ମାନେ କେତେ ଗରମ ହଉଥିଲା ଏତେ ଜୋରରେ ଖରା ହଉଥିଲା। ବର୍ଷା ଏମିତି ହେଲା ଯେ ଆଉ ଜମା ଛାଡୁନି। ନ ରହିବାକୁ ଫୋନରେ ଚାର୍ଜ ନାହିଁ ମାନେ ବହୁତ ହଇରାଣ। ତମର କେମିତି କଣ ଲାଇନ୍ ଫାଇନ୍ ରହୁଛି?
ନାଇଁ ଆମର ଲାଇନ ରହୁଛି। ବର୍ଷା ମାନେ ଫାଷ୍ଟ ଦି ତିନି ଦିନି ହେଲା ତ ଟିକେ ମାନେ ହଉଥିଲା ହଁ ହଉଥିଲା ଛାଡି ଯାଉଥିଲା। ହଁ ସକାଳେ ଟିକେ ତିନି ଚାରି ଘଣ୍ଟା ହଉଥିଲା ଟିକେ ପୁଣି ଛାଡି ଯାଉଥିଲା ଦି ତିନି ଘଣ୍ଟା ପୁଣି ଟିକେ ହଉଥିଲା। ଇଆଁ ମଝିରେ ପୁଣି ଦି ଦିନି ବର୍ଷା ହଁ ହଁ ଦି ଗୋଟେ ଦିନ ମ୍ ହେଲାନି ତା ପରଦିନ ଦିନ ସାରା ସକାଳୁ କିଛି ହେଲାନି ଦିପହରକୁ ଟିକେ ହେଲା। ଆଉ କାଲି ତ ରାତି ସାଢେ ନଅଟା ନଅଟା ବେଳୁକୁ ହଉଛି ଯେ ଏପର୍ଯ୍ୟନ୍ତ ମାନେ କନ୍ ଟିନିଓସ୍ ଆଉ। ମାନେ ଏପର୍ଯ୍ୟନ୍ତ ପୁରା ଜ ବର୍ଷା ଜବରି ହଉଛି। ପାଞ୍ଚ ମିନିଟ୍ ଛାଡୁଛି ପୁଣି ହଉଛି। ଆଉ ତମ ଆଡେ ବର୍ଷା କେମିତି ସବୁ କଣ? ବିଲବାରି କେତେ ପାଣି କଣ
। ଏ ଯୋଉ ବର୍ଷ ମରୁଡି ପଡିବ ବୋଲି। କଣ ମରୁଡି ପଡିବ। ଏମିତି ତ ବର୍ଷା ହଉଚି ଦେଖିବ ଏ କଣ କହିଲ ଲଘୁଚାପ ବର୍ଷା ନା। ଏମିତି ହବ ପୁଣି ପ ଏ ବର୍ଷା ଛାଡିଯିବ ଯେମିତି ସେମିତି ଖରା ହବ। ଆଉ ବ ବର୍ଷା ଏଇ ଯୋଉ ସବୁ ପାଣି ଯୋଉ ଆମର ସବୁ ଜଳ ପାଣିରାକ ଯୋଉ ଇଏ ହଉଚି ଏ ବାୟୁମଣ୍ଡଳ ଖରାପ ହେଇକି ମାନେ ବର୍ଷା ଖରା ଆଉ କିଛି ଠିକଣା ରହୁନି। ମାନେ ଯେମିତି ଟାଇମରେ ବର୍ଷା ହବା ଟାଇମ ରେ ଖରା ହବା ଏଇଗୁଡା ଆଉ କିଛି ବି ହଉନି। କେତେବେଳେ ପୁରା ପ୍ରବଳ ଖରା ଦଉଚି କେତେବେଳେ ବର୍ଷା କରୁଚି। ବର୍ଷା ଯେ ମାନେ ତ ଘରୁ ବାହାରି ହଉନି ସେ ଖାଲି ତ ପାଦେ ପାଦେ ପାଦେ ପାଦେ ପାଣି ପାଣି ହେଇ ଥଣ୍ଡା ବି ହେଇଗଲାଣି। ଆଉ ବର୍ଷା ତ ଲାଗି ରହିଚି ଛାଡୁଚି କୋଉ କେତେବେଳେ ଯଦି ଟିକେ ଦି ମିନିଟ ପାଇଁ ଛାଡୁଛି ପୁଣି ହଉଛି। ଆଉ କଲେଜ ଫଲେଜ ବି ଯାଇ ହଉନି ବର୍ଷାରେ କଣ କରିବୁ ସହଜେ ପୁଣି ପରୀକ୍ଷା ଆସିଲାଣି। ବହୁତ ହଇରାଣ ହବାକୁ ପଡୁଛି ଆଉ କଣ କରିବୁ ବର୍ଷାରେ। କୁଆଡେ ବି ବାହାରକୁ ଯାଇ ହଉନି କିଛି କରି ହଉନି। ଖାଲି ସେ ଘର ଭିତରେ ରହିବୁ। ତାପରେ ଲାଇନ୍ କଟି ଯାଉଚି ମୋବାଇଲରେ । ଲାଇନ୍ କଟିଲେ ପୁଣି ମଶା ପ୍ରବଳ ରାତି ରେ ଟିକେ ଶୋଇ ବି ହଉନି। ଏଇଠି ତ ମେଲେରିଆ ଡେଙ୍ଗୁ ସବୁ ହେଇଯିବ। ମାନେ ଏତେ ଜୋରରେ ମଶା ହଉଛନ୍ତି। ଫ୍ୟନ୍ ଟା ବୁଲିଲେ କଣ ଟିକେ ମଶା ହୁଅନ୍ତିନି ବେଶୀ ଲାଗନ୍ତିନି। ଏ ଏ ଲାଇନ୍ କଟି ଯାଉଚି ଲାଏ ଲାଇନ ନରହିଲେ ଫ୍ୟାନ୍ ଚାଲୁନି। ମଶା ପ୍ରବଳ ର ରାତିରେ ଶୋଇ ହଉନି। ଦିନରେ ଟିକେ ରେଷ୍ଟ ନେଇ ହଉନି। କଣ କରିବ ଭାରି ହଇରାଣ। ଆଉ ଖାଲି ମଶାରି ଟାଙ୍ଗିକି ସୋଇବା କଥା ମଶାରି ଟାଙ୍ଗିଲା ବେଳକୁ ପୁଣି ଗରମ। କୋଉଆଦୁଟ କଣ କରିବୁ। ମଶାରି ନ ଟାଙ୍ଗିଲେ ସୋଇ ହଉନି ମସଲା ଟାଙ୍ଗିଲା ବେଳକୁ ଗରମ ହଉଚି। । ମଶାରି ଦେଇକି ଶୋଇବାକୁ ପଡୁଚି। ମଶା କେମିତି କଣ ହଉଛନ୍ତି?
ମଶା ଆମର ଲାଇନ ଟା ରହୁଚି ବୋଲି ଏତେ ମଶା ନାହିଁ। ମଝିରେ ମଝିରେ ଯୋଉ ଟାଇମ ରେ ଦେଖିବ ଲାଇନ କଟି ଯାଉଚି ମଶା ପ୍ରବଳ। ମଶା ଯେମିତି କି ମା ଛି ବି ହେମତି ହଉଛନ୍ତି। ମାଛି ବର୍ଷା ପାଣି କାଦୁଅକୁ ମାଛି ହେଇକି ଖାଇବା ଫାଇବା ଫାଇବାରେ ବସିଲା ବେଳକୁ ଦେହ ପା ଖରାପ ହବା ଆଗ। ହଇଜା ହେରିକା ହେଇଯିବ ଦେହପା ଖରାପ। ଏମିତିଆ ବର୍ଷା ଲାଗି ରହିଲେ କିଛି ନାହିଁ। ଏକରେ ମରୁଡି ହବ ବୋଲି ଯୋଉ କହୁଥିଲେ। ମରୁଡି ହଁ ହେଇପାରେ କାରଣ ବର୍ଷା ଛାଡିଲା ପରେ କେତେ ଜୋରେ ଖରା ହବ ତ ସେମିତି କିଛି ଠିକ୍ ନାହିଁ ନା। । ପୁଣି ଏବେ ପୁଣି ଯୋଉ ବର୍ଷା ଇଏ ସିଏ ଭଲ ଲାଗୁନି। ଏତେ ହଁ ବର୍ଷା ହୁଅନ୍ତା ଛାଡିଯାଆନ୍ତା ସେ ଗୋଟେ କଥା କୁହ। ଏ ଏତେ ସମୟ ଧରି ବର୍ଷା ହେଲା ବେଳକୁ କୁଆଡେ କେହି ଗୋଟେ ଯାଇପାରୁନାହାନ୍ତି। କିଛି ଗୋଟେ କାମ ଥିଲେ ବି ତମେ କରିପାରିବ ବନି। କଲେଜ ଯାଇ ହଉନି। କାହା ସହିତ ଗୋଟେ ଦେ ଦେଖା ବି ହେଇପାରୁନି। କି ହଁ ମୋ ସାଙ୍ଗସାଥି କି ମୋ ଦିଦି ମାନଙ୍କ ସହିତ ମାନେ କାହା ସହିତ ଗୋଟେ ଦେଖା ସାକ୍ଷା ତ ବି ଆମର କରିପାରୁନୁ। ଏତେ ଘରେ ବସି ବସି ବି ବିରକ୍ତିଆ ଲାଗୁଚି। କେତେ ସେ ଘରେ ବସିବ। ବର୍ଷା ବର୍ଷା ବର୍ଷା ତ ଖାଲି ହଉଚି ଆଉ। ଏ ବର୍ଷାକୁୁ ଥଣ୍ଡା ହେଇଯିବ ଏତେ ଯୋଉ ବର୍ଷା ଯୋଉ ପୁଣି ଝିପି ଝିପି ବି ବର୍ଷା ହଉଛି। ତା ଥଣ୍ଡା ହେଇଯିବ। ସେଇବା ବର୍ଷା ଯୋଉ ବର୍ଷାକୁ ଠୋପା ଠୋପା ପାଣି ପଡୁଛି ଯାହାହଲେ ତ ଆଉ ଘରେ କାମ କରିବାକୁ ପଡିବ ନା ବର୍ଷାରେ ବର୍ଷା ହେଲେ ବି ରୋଷେଇ ତ କରିବାକୁ ପଡିବ। ଟିକେ ବାହାରକୁ ଯିବାକୁ ପଡ଼ିବ ପାଣି ଆଣିବାକୁ ପଡ଼ିବ। ତ କିଛି ବି ନିଜ କାମ ଫୁଣି ତ ତମେ କରିବାକୁ ପଡିବ ନା ସେ ଯୋଉ ଟିକି ଟିକି ବର୍ଷା। ପାଦ ଏ ସବୁବେଳେ ପାଣି ଟା ରହିଲା ଆଳକୁ ଦେହକୁ ଥଣ୍ଡା ହବ ଆଗ। ବର୍ଷା ଦିନେ ତ ଏୟା ଅସୁବିଧା ଆଉ। କହୁଥିଲେ ବର୍ଷା ଏ ବର୍ଷ ବେଶି ନାହିଁ ଲଘୁଚାପ ତ ହଉଛି ଦେଖିବା ତ ଲଘୁଚାପ ପରେ କେତେ ଖରା ହଉଛି? ଆଉ କଣ?
ନାମ ବର୍ଷା ଏବେ ଏଇ ହେଲୋ ଲ ଲଘୁଚାପ ହେଇଛି ବୋଲି ଖାଲି ବର୍ଷା ହଉଛି। ନହେଲେ ବର୍ଷା ପୁଣି ଖରା ଟାରେ ଜମା ବର୍ଷା ହବନି ବର୍ଷା ବେଶୀ ହବନି ମୁଁ ଏଇ ଲଘୁଚାପଟା ଖାଲି ହେଇଛି ବୋଲି। ବର୍ଷା ହେଲେ କିଛି ନାଇଁ ଲାଇନ୍ ପାଇଁନ ଟିକେ ରଖନ୍ତେ ଜଣା ପଡନ୍ତାନି ଘର ଭିତରେ ରହିଲେ ଆରାମସେ ରହିବ। ବାଇ ପାଖ ଦଉଛ ସେ ବା ଘର ପାଖରେ ଯୋଉ ଅଳିଆ ଆବର୍ଜନା ହେଇଯାଉଛି ଆ ସବୁ ଗାତ ଛୋଟ ଛୋଟ ଯୋଉ ରାସ୍ତା ଗୁଡା ସବୁ ଖାଲ ହେଇଯାଉଛି ଏଇଥିପାଇଁ ବେଶୀ ମଶା ତ ପ୍ରବଳ ହଉଛନ୍ତି। ତାପରେ ମଶା ମଶା ହେଲାଠୁ ହଇଜା ହଉଛି ମ୍ୟାଲେରିଆ ହବ। ନହେଲେ ଡେଙ୍ଗୁ ହବ ପୁଣି ମାଛି ସେ ଯୋଉ ମାଛି ବି ହଉଛନ୍ତି। ମାଛି ହେଲାଠୁ ସେ ହଇଜା ହବ ସେ ଦୁନିଆ ରୋଗ ପୁଣି ଏଇ ବର୍ଷା ଯୋଗୁଁ ଆଧାପାଦୀ ସେଥିରେ ଥଣ୍ଡା ମାନେ ଖାଲି ରୋଗ ଅ ପ୍ରବଳ। କଣ କରିବି ବର୍ଷା ରେ। ହୁଁ।
ବର୍ଷା ଦିନ ବର୍ଷା ଦିନ କହୁଥିଲେ ଲୋକ କହୁଥିଲେ ବର୍ଷା ହଉନି ବର୍ଷା ହଉନି ବର୍ଷା ହଉଛି ଯେ ଛାଡୁନି। ଏତେ ବର୍ଷା ଲଗାତାର ବର୍ଷା ହେବାକୁ। ପୁରା ବିଲ ବାରି ଘର ଦ୍ବାର ଚାରିଆଡେ ପାଣି ଖାଲି ବାରିଫାରି ସବୁଆଡେ ପାଣି ଯୁଆଡ଼େ ପନିପରିବା ଏଥିରେ ବି ଯୋଉ ଗଛ ବି ଲାଗିଛି ସେ ସବୁ ପଚି ଯାଉଛି ଏତେ ଲ ମାନେ ବର୍ଷ ତାଟା ହଁ ହେଇକି ଛାଡିଗଲେ ସେ ଗୋଟେ କଥା। ଆଉ ବର୍ଷାଟା ଏତେ ଲଗାତାର ରହିଲା ବେଳକୁ ପାଣି ସବୁବେଳେ ଯମିକି ରହିଲେ କଣ ଗଛଟା ପଚିଯିବ ନଷ୍ଟ ହେଇଯାଉଛି ନା। ତାର ଯେତିକି ଗଛର ଯେତିକି ଦରକାରେ ପାଣି ସେତିକି ପାଣିରୁ ଅଧିକ ଦେଲେ ଗଛଟା ନଷ୍ଟ ହେଇଯିବ। ଯେମିତିକି କୁହନ୍ତି କି ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳ ବି ସୃଷ୍ଟି